ଅ
ହୁଁ କହ କଣ କରୁଛୁ?
ଏଇ ବସିଛି ଆଉ କଣ କରିମି?
ଓ
ଆଉ ଆଉ ତ ସ ତ ଆଉ ଯୋଉ କଣ ଶୋଇଚ?
ହଁ ହଁ ଶୋଇଚି।
ଦେଖିବା ଯିବ ବୋଲିକି ପରିବାପତ୍ର ଦିଇଟା ନେଇକି। କଉ ଦିନ ଆକୁଡ଼ି
ହୁଁ।
ହଁ ବାପା ତୋର ଭଲ ବାପା ବିଲକୁ ପଳେଇଲା ମଜା ପାଇଲା ନା। ଆଉ ଆଉ
ହଁ ଏଠୁ ବ ଆଳୁ ନେଲ ଗୁଗୁଲି
ହୁଁ।
କଣ ହଁ ହ୍ୟାଲୋ।
ହଁ।
ହୁଁ କହ।
ହଁ। ଏ ତୋ ଫ-ଫର୍ମ ଆସିଲାଣି।
ଫର୍ମ ଡେଟ୍ ହୋଉଚି ଏଗାର ତାରିଖ।
ହଁ ହଁ।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା?
ହଁ।
ତୋ ଦେହ ଭଲ ଅଛି ନା?
ହଁ।
ଆଉ ମାମୁଁ ଘରେ କେବେ ଯାଉଚନ୍ତି?
ଦେଖିଆ ଅଜା ବର୍ଷିକିଆକୁ ଯିମି। ଆସିକି ଆଠ ପନ୍ଦର ଦିନ ରହିକି ଆସିମି ଭାବୁଚି।
ହୁଁ ହୁଁ ଆଉ ମାମୁଁ ମାଇଁ ଫୋନ୍ କରିଚନ୍ତି ନା?
ହଁ।
ଆଉ ରାକେଶ ଯାଇଥିଲା ତୋ ଘରୁକୁ?
ହଁ ରାକେଶ ଆସିଥିଲା ମୋ ଘରକୁ କହିବୁନି କାହାକୁ।
ନାଁ।
ଆସଥିଲା ବୁଲିକି ଗଲା।
ଆଉ କଣ କହିଲା?
କଣ କହିବ ସିଏ ଆଇଲା ବୁଲିିକି ଗଲା ଆଉ କିଛି କହିଲାନି କିନ୍ତୁ।
ହଁ।
ହୁଁ ଏଇଠି ମୁଁ ପଳେଇ ଆସେ।
ପାନ
ସିଏ କହିନଥିଲା ସିଏ ଆସିକି ଅଧା ବାଟରେ ହେଇକି ମତେ କୋହୁଚି ମୁଁ ଯାଉଚି। ହୁଁ।
ଆଉ କହ କହ।
ଆଉ କଣ କହିମି ଏଠି ବସିଚି। ମୁଁ ଶୋଇଚି କେଟି ଦିଦି ତାଙ୍କର ଏଇ ବସିକି ମୋବାଇଲ ଦେଖୁଚନ୍ତି। ଆଉ ଉଁ ଏଇ ଖୁଣା ଟେରି ଅପା ଖାଇକି ଉଠିଲେ। ମି ଖାଇକି ଉଠିଲେ, ଜେଜେ ଶୋଇଚନ୍ତି। ମା ବସିଚ ନ୍ତି ମମି ତାଙ୍କର ରୁମରେ ଶୋଇଚନ୍ତି। ସବୁ ଏଗୁଡା ଉଠିବେ ସବୁ ଖାଇବେ। ହୁଁ।
ହଁ ଜଇଁ ଆଉ ଯାଇନି ବଜାର ଫଜାର
ନାଁ ଆଜି ତୋ ଜ୍ୱଇଁ ଯାଇନାହାନ୍ତି କାମକୁ।
ଅ ହଁ।
ଆଜିପା ଅ ଟିକେ ବର୍ଷା ପାଗ ଦେଲା ତାଙ୍କ ଦେହଟା ବି ଟିକେ ଭଲ ଲାଗୁ ନଥିଲା ସେ କହିଲେ ଆଜି ଯିବିନି କାଲି ଆଡକୁ ଦେଖିଆ ଯି ବି ଆଉ ମୁଁ କହିଲି ହୋଉ ତମେ ଆଜି ଯାଅନା। ହୁଁ।
ଆଉ ମୁଁ ସେଇ ବସି ବସିକି ଆଉ ପରିବାପତ୍ର ଥିଲା ମସଲା କିଛି ନଦେଲା, ମୁଁ ଏଇଆକୁ କଣ କଲି ଆଳୁ, କଣ୍ଟା ବଇଗଣ
ହ ତୁ ସେ ତାହେଲେ ସେ ତରକାରୀ କରିଦେଲୁ ନା ଭଲ କରୁଛୁ। ଆରେ ବ କଣ ଖାଇବୁ କିଛି ଏଥର ମାନେ ଭଜା ଭଜା କିଛି ପସନ୍ଦ ସେ ବି ଯାହା ଖାଇବୁ ଟିକେ ପୋଡା ପୋଡି ଦଲା ଦଳି କରି ପଖାଳ ଦିଟା ଖାଇବୁ, ମତେ ତ ଥଣ୍ଡା ମୁ ତ ପଖାଳ ଦିଟା ଖାଇପାଡ଼ବୁ ଏଇନା ମମି ବସ୍ ଭେଣ୍ଡି ଭେଣ୍ଡି ତରକାରୀ ହେଇମି ଯାଇଥିଲି ରୋଷେଇ ଘର ଦେଖିଲି ଭେଣ୍ଡି ତରକାରୀ କରିଛନ୍ତି। ଶାଗ ଭଜା, ଆଉ ଭାତ, ଗରମ ଭା ତ କରଛନ୍ତି, ମୁ ଯିବି ଖାଇବୁ ଆମେ। ହୁଁ
ହଁ, ଗାଧୁଆ ପାଧୁଆ ସରିଚି ଜ୍ୱାଇଁ ର?
ହଁ ତୋ ଜ୍ୱାଇଁ ଗଧୁଆ ପାଧୁଆ ସାରିଛନ୍ତି, ସକାଳୁ ଦୀ ଥର ଗାଧେଇ ସାଇଲେଣି।
ଏଇଲୋ
ଖାଲି ମେଘରେ ଯାଇଥିଲେ କୁଆଡେ ଗୋଟେ, ଟିକେ ଟିକେ ତିନ୍ତିକି ପଳେଇ ଅଇଲେ, ତାପରେ ଆସିକି ଫୁଣି ଡ୍ରେସ ପାଲଟିଲୁ।
ଓହୋ, ସାଡେ ଆଜି ମେଘ ହଉଥୁଲା?
ହଁ ସେମିତି ଟିକେ ଟିକେ ମେଘ ହଉଥିଲା ଆଉ।
ଓ ହୋ। ହଁ, ଆଉ କଣ କହ?
ବସିଛୁ ଆଉ କଣ କହିବି ଆଉ? ଆଉ ଆମର କଣ ପରିବା ଲଗା ହେଇଛି?
ଆମର ଆଉ ନାଗିଛି କାକୁଡ଼ି
ହୁଁ।
କଲରା
ହୁଁ।
ଆଉ ଜହ୍ନି
ହୁଁ।
ହୁ ଝୋଡ଼ଙ୍ଗ
ହଁ।
ଆଉ ପୋଟଳ
ଆଉ ଟିକେ ଦେଇ ପଠଉନ ଖାଲି କହୁଛୁ କ ପାଇଁ?
ଆଉ ଗୋଟା ବାଇଗଣ ଆମର ଲାଗିଛି ଦେଖିବା ବାପା ନେଇକି ଯିବ। ହ୍ୟାଲୋ।
ହଁ।
ନାପ ନେଇକି ଦେଖା ଦେଇ ଦେଇକି ଆସିବ?
ହଉ ଆଉ ମନ ଅପା ତତେ ଫୋନ କରିୁଛି ନା?
ନା ନା, ତା ସାଙ୍ଗରେ ମୋର ନାହିଁ।
ଠିକ ଅଛି।
ସେ ପେ ସାର ମୋର ପିଇସାବି କେତେବେଳେ ଫୋନ କରନି ଆଉ କରୁନାହାନ୍ତି, ମୁଁ ବି
ମୋ ଫୋନ ହ୍ୟାଲୋ।
ହଁ କହ?
ଆଉ ତୋ ଶାଶୁ କଣ କହୁଥିଲେ?
ନା ନା ସେ କଥା ଠିକ କ ନା କିଛି କେହି କହୁନୁ ମତେ।
ଓହୋ ହ। ଆଉ
ମା ତେଜେ ସବୁ ଖାଇଥିଲି ନା
ଆ ସକାଳେ ଖାଇଥିଲେି ଏବେ କେହି ଖାଇନାହାନ୍ତି। ବାପା ଆସିନେ ଔଷଧ ପକେଇ ଯାଇଛି ନା ଆସିନେ। ଆମେ ସକାଳେ ଆସିନଥିଲେ ଏଗାରଟାରେ ରହିଲି ମାଳିଆପ ମୁଁ। ଡାଙ୍ଗିବୁ ଗୋଟେ ସାଙ୍ଗ ହେଇକି ସକାଳେ ଖାଇଲୁ।
ତୁ ତାଙ୍କ ଘରକୁ ପଳଉଛୁ ନା
ହୁଁ ଏଡାଙ୍ଗିବ ଆସି ଡାକିଲା ଦେଇ ଧଥର କି। ଆେ ଯାଇି ସେଟୁ ସୁ ଦେ ଖାଇଲୁ
ଆଉ।
ହଁ ଝିଅ ତ ତାର ସ୍କୁଲ ପଢାଉଛ ମୁଁଖାଖାଉ ଏଗାରଟା ହେଇଯାଉଛି।
ହୁଁ
ଆଉ ଏକୁଉଟିଆ ଭଲ ଲାଗିବ।
ହଁ ସେଇ ତ ସାଙ୍ଗ ଏଇ ଦିଟା ଖାଇଦେଲେ ଭାତ ଦିଟା ଯୋଉ ବାଟ ହେଲେ ଯିବ।
ହଁ
ସେଇଉ ହୁଁ
ହଁ ଏ ତୁ ବସି ବସି କେତେ ବସିବୁ ଭଲ ଲାଗୁନି ବସିବା ଆଉ ସବୁବେଳେ।
ହ ସେଇତ
ଆଉ ତୁ କେତେ ବସିବୁ କୁହନୁ ସବୁବେଳେ ବସିବ ବସିବାଉ ଭଲ ଲାଗୁଛି।
ହଁ ହଁ କହ?
ଆଉ କଣ କ କଣ କହିବି ଏ ବଇସ ଆଉ। ଏଇ ଆଇିଲ ଚୁଗଳିଆରିକା।
ଓ
ହଁ ଏନା ଆଲା ହେ ଯବି ଲାଇ। ଖେଚଟରେ କଣ ପଳେଇଲା ଖାଇବାକୁ।
ଓହୋ ଆଉ ରେଖା ବଡବ ଘର ଆଡେ ଟିକେ ଟିକେ ଯାଉଛୁ ନା?
ଆଁ
ଦେଖା ବୋ ବ ଘରକୁ ଆଉ ଟ ହେଇ ଯାଉଛି ନା ହ୍ୟାଲୋ।
ହୁଁ
ଦେଖା ପି ତମ ଘର ଆଡେ ଯାଉଛି ନା?
ହଁ କାଲି ଡାକିଥିଲେ ଯାଇଥିଲି ଆଉ। ସୁମି ଦେଇ ର ବାହାଘର ଠିକ୍ ହେଇଥିଲା ଆଉ। ଆ ବାହାଘର ବି ଭାଙ୍ଗିଗଲା।
ଆଉ ପୂଜା ଦିଦିର କେତେ ମାସ ର ପୁଅ ଟା?
ଏ ହେଲାଣି ତିନି ଚାରି ମାସ। ହମ୍। ଦି ତିନି ମାସ ର ହଁ।
ଓ ହୋ।
ହ୍ୟାଲୋ।
ହଁ।
ଆଉ ଆଉ କଣ କହ?
ଆଉ କଣ କହିବି ଏଇଠି ସବୁ ବସିଚୁ ତ ଆଉ।
ଏଇ ଚୁଗୁଲି ର କାଇଁ ପେଟ ଟା କାଟୁଚି।
ଆକ୍ଟିଂ କରୁଚି ତୋ ଝିଅ। ସ୍କୁଲ୍ ଖେଳଛୁଟିରେ ଆସି ଯାଇଛି ତ ସେଇଥିପାଇଁ।
କହୁଛି ସ୍କୁଲରେ ପେଟେ ଖାଇଛି ହେଲା।
ହୁଁ।
ହଁ ତା ପେଟ କଣ ହଉଚି କହୁଚି ବୋଉ ପଳେଇଆସିବି। ଆସିଲେ କଣ କହନି ମୋବାଇଲ୍ ଟାକୁ ନାଗି ପାତିକି ଦେଖ୍ ଆସିଲେ ନା ହଁ ନା।
କୁ
ହଁ। ସେମିତି ହବ ହ୍ୟାଲୋ। ଏମିତି ପେଟ ହବ କମିବ।
ସେଇଆ।
ଆଉ ଆଉ ତୁ ଆସିବୁ ନା ତା ଜନ୍ମଦିନରେ?
ହଁ ଦେଖିବା ଯିବୁ ଆମେ କଥା ହଉଥିଲୁ ଯିବା ପାଇଁ।
ହଁ ସେ କହୁଛି କହିଲା ବୋଉ ଦେଇ ମୋ ଜନ୍ମଦିନରେ ଆସିବ ମତେ ଦବ। ସାଇକେଲ୍।
ହୁଁ। ଆଉ କଣ କହ?
ଏଇ ଖୁସି ଆଇଲା ମୋ ପାଖରେ ବସିଲା। ଦି ଜଣ ଯାକ ଟୁଆଁ ଟୁଇଁ ଭଳିଆ ଯାଉଛନ୍ତି ହେଲା।
ଖୁସି ଦେହ ଭଲ ଅଛି ନା?
ଏଚ୍ ଆଲୋ ଭଲ ଅଛି ଯେ ଏ ଟୁଆଁ ଟୁଇଁ ଦିଟା କଣ କରୁଛନ୍ତି ଜାଣିଚୁ ନାଁ। କେମିତି ଖେଳିଛୁଟି ରେ କେମିତି ପଳେଇ ଆସିବୁ ତାଙ୍କର ସେଇ ନିଶା।
ଖୁସି ଚୁଗୁଳି ସହିତ ଯାଉଚି ଚୁଗୁଳି ସହିତ ଆସୁଛି ନାଁ।
ହୁଁ।
ମୁଁ ଆଗେ ଚୁଗୁଲି କୁ ସାଙ୍ଗରେ ନେଇକି ତାକୁ ବହେ ମାରେ ସ୍କୁଲରେ। ସିଏ ଯେତେବେଳେ ଛୋଟ ଟେ ହେଇଥିଲା। ହ୍ୟାଲୋ।
ହଁ।
ହୁଁ କହ।
ତ ହ୍ୟାଲୋ।
କହ
ଆ ସିଏ ଗୋଟେ ଆମ୍ବ ଧରିଥିଲା ଖାଇବାକୁ ହେଲା। ଇଏ ତାକୁ ଛଡେଇ ରଖିଲା। ସିଏ ଭଲା ରାଗି କବାଟ ପକେଇ ଦେଇ ପଳେଇଲା।
ଓଁ ହୋ।
ଇଏ ସତରେ କାଳେ ସ୍କୁ